ହ୍ୟାଲୋ।
ହାଲୋ ହଁ କଣ କରୁଚ?
ଏଇ ବସିଥିଲି ଜେଜେମାଙ୍କ ପାଖରେ।
ଓହୋ ଆଉ ଖାଇଥିଲ ଆଜି?
ପଖାଳ ଖାଇଥିଲି।
ହୁଁ ତମେ କଣ କରୁଛ ହଁ ଭଲ ଅଛି।
ମୁଁ ଏଇ ଶୋଇଛି ଉଠିଲି ଏବେ ଆଉ
ଓହୋ। ତମେ କଣ ଖାଇଛ?
ମୁଁ ଖାଇଥିଲି ଭାତ ଡାଲି ପନିର ତରକାରୀ। ଆଉ ଆମ୍ବ।
ଆଚଛା ହଁ ଜେଜେମା ଆଖି ଅପରେସନ ହେଇଛନ୍ତି ତ ସେଥିଲାଗ ଆସି ତାଙ୍କ ପାଖରେ ବସିଥିଲି। ଆଉ ସାନ ବାହାରେ ସେ ସବୁ ଯାଇଛନ୍ତି ଆ ଘର ପାଖରେ ସେ ଜେଜେମା ହେବେ ରିଲେଟି ଭ ଆଉ ସାନମା ପିଇସି ସିଏ ଯାଇଛନ୍ତି ସାନ ମାଙ୍କୁ ତାଙ୍କ ଭଉଣୀ ତାଙ୍କ ଭିଣେଇଙ୍କର ବର୍ଷେକିଆ ତ ସେଥିଲାଗି ସେ ଯାଇଛନ୍ତି ଶାଢୀ ହେରିକା ଆଣିବାକୁ। ତାଙ୍କ ଭଉଣୀ ଆସିଛନ୍ତି ଯାଇଛନ୍ତି ହଁ। ସେ ଜେଜେମାଙ୍କ ପାଖରେ ଅଛି ଛୁଆ ତିନିଟା ଙ୍କ ଅଛନ୍ତି ପିଇସି ଆସିଛନ୍ତି। ତାଙ୍କ ଝିଅ ଆସିଛି। ସବୁ ଅଛନ୍ତି ମଜାମସ୍ତି କରୁଥିଲୁ ଆଉ
ହଁ।
ହୁଁ।
ଆଉ ବର୍ଷା ଉଠେଇଛି ନା କଣ?
ନାଁ ଆଜି ସେମିତି ଖାଲି କାଉଁଳେଇା ଭଳିଆ ପାଗ ଅଛି।
କାଲି ଵର୍ଷା ହୋଇଥିଲା।
ବର୍ଷା ହେଇକି ବି ଗରମ ଲାଗୁଥିଲା।
ହ ବା।
ସେ ଵର୍ଷା ହବା ଯା ନ ହେବା ବର୍ଷ।
ଖରାବେଳେ ସୁଅ।
ନା ମୁଁ ଶୁଏନି।
ନିଦ ଲାଗେ।
ହଁ ଆ ମୁଁ ଶୁଏନି ମତେ ଭଲ ଲାଗେନି ନିଦ ଲାଗେ ମୁଁ ବସିକି ହାଇ ମାରୁଥିବି।
ନିଦ ଲାଗେ କିନ୍ତୁ ଶୁଏନି। କନା ଭଲ ଲାଗେନି ଖରା ବେଳେ ଶୋଇଲେ ହଉଛି ବିରକ୍ତି ଲାଗେ। ଉଠି ସାରିଲା ପରେ ମୁହଁ ପୁର ଗୋଟେ ଅବାକା ଅବାକ୍ଷା ଲାଗିବ ହୁଁ।
ଓଉ।
ଇଚ୍ଛା ଥିବ ଜମା ଖଟ ଛାଡିକି କୁଆଡେ ଯିବାକୁ ଇଛାହଉ ନଥିବ?
ହୁଁ।
ଇଆଡେ ଯୋଉ ଗରମ ହଉଛି ଶୋଇବି ହଉନି।
ରାତିରେ ଥଣ୍ଡା ଲାଗୁଥିବ।
ହୁଁ ସେଥିପାଇଁ ମଁ ଦିନରେ ଶୁଏନି ଯେତେବେଳେ ଇଛା ହୁଏ। ନଲେ ନାଇଁ ସୁଏନି। ତମେ ଶୁ
ନା ଶୁଏ କଣ ଏଇ ଶୋଇପଡୁଚି ଏବେ ଏଇ ଏସି ରେ ଥଣ୍ଡା ଲାଗକୁ ଶୋଇ ହଉଚି ଶ
ହୁଁ। ଆମର ତ ଗୋଟେ ତାଲା ଘର ନା ସେଥିପାଇଁ ପ୍ରବଳ ଗରମ ତାପରେ ସୂର୍ଯ୍ୟ କିିରଣ ଡାଇରେକ୍ଟ ଏ ଆମ ରୁମ ଉପରେ।
ହଁ ଆମ ତଳରୁ ପୁରା ଅଧିକ ଥଣ୍ଡା ଉପର ଘରରେ ପୁରା ନିଆଁ।
ମୁଁ ସେଇ ସାନ ମାଙ୍କ ଘରକୁ ଆସି ଜେଜେମାଆଙ୍କ ଘରକୁ ତାଙ୍କର ଦିତଲା ଘର ଘର ସାମ୍ନା ରେ ତାଙ୍କର ଗୋଟେ ତାଙ୍କ ତଳ ରୁମ୍ ଯୋଉ ବସେଇକି ମତେ ଖାଲି ହାଇ ଲାଗୁଚି। ମୁଁ ଶୋଇପଡେ ତାଙ୍କ ଘରେ ମତେ ହାଇ ଲାଗୁଚଚି ତାକୁ ଚା ଚାଟା ବାଜିଲେଣି ସେଥିଲାଗି ଶୋଇଲିନି।
ନା ଯେତଳେ ନିଦ ଲାଗୁଥିବ ଯଦି ତମେ ଶୋଇବାକୁ ଚାହିଁବ ତମେ ଶୋଇବନି ଯେତେଳେ ନ ଶୋଇବା କଥା ସେତେବେଳେ ନିଦ ଲାଗିବ ଏଇନା ବସିଥିବ ନିଦ ଲାଗିବ ତାପରେ ତମେ ଯାଉନ ଦେଖିବ କି ଖଟ ଉପରେ ପଡିବ ଆଉ କୁଆଡେ ନିଦ ପଳେଇବ।
ହୁଁ ଘରେ ବିରକ୍ତି ଲାଗିବ।
ହଁ
ବସଚି ତ ଆଉ କଣ କରିବା।
ହୁଁ।
ହଉ ତମେ କଣ କରୁଥିଲ?
କଣ କହିଲ?
ତମେ କଣ କରଚ?
ମୁଁ ବା ଏଇ ଶୋଇକି ଉଠିକି ବସିଚି ଆଉ।
ଉଁ ହୁଁ। ହଁ ଏଠି ବି ଜେଜେମାଙ୍କ ଘରେ ବି ଏସିି ଅଛି ଏସିି ରେ ବସିଥିଲି ଖରା ବେଳେ। ଖାଇସାରିକି ମତେ ଖାଲି ନିଦ ଲାଗିଲା ମୁଁ କହିଲି ଶୋଇବି ମାନେ ମୁହଁ ଫୁହଁ ଖାଲି ଫୁଲିଯିବ ବିରକ ତି ଲାଗିବ ଚିଡି ଚିଡିଆ ଲାଗିବ। ଆଉ ମୁଁ ସେକୁ ଶୋଇଲିିନି ଇଁ କଣ କଲିନା ବାହାରିକି ଯେମିତି ଏସିରୁ ଆସିଚୁ ଗରମ
ନିଆଁ ବାହାରିବ ତାପରେ କଣ ପଦାକୁ ବାହାରିବ।
ଏମିତି ଲାଗୁଥିଲା ହଉଚି ନିଆଁ ଜଳିଗଲା କି ଖାଲି ଦେହରେ ଯେମିତି ନିଆଁ ଲାଗି ଭଳିଆ ଲାଗୁଥିଲା ଘରୁକୁ ଗଲେ ଘରେ ପସିଲେ ସବୁ ଘର ମତେ ଖାଲି ନିଆଁ ନିଆଁ ଲାଗିଲା।
ହୁଁ।
ଆମ ଘରେ ବି ଏସି ଲାଗିଚି ସେ ସାନ ମାଙ୍କ ରୁମ୍ ରେ ଏସି ଲାଗିଚି ତାଙ୍କ ରୁମକୁ ମୁଁ ଯାଆନି। ମୁଁ ତା ରୁମ୍ କୁ ଯାଏନି ମତେ ଭଲ ଲାଗେନି। ତାପରେ ସିଏ ତାଙ୍କର ଏସି ଲଗେଇଲେ ସିଏ ତାଙ୍କ ଘରୁ ଆଣିଥିଲେ ଏସି ସିଏ ତାଙ୍କର ତା ତାଙ୍କ ରୁମ୍ ରେ ଲଗେଇଲେ ତାଙ୍କର ଭିତରେ ପୋଟୁ କବାଟ ଦେଇ ଦେଇକି ପଶିଗଲେ। ନା ସେ କାହାକୁ ଡାକିବେ ନା ରଉଚି ସେ କାହା ସହିତ ମିଶନ୍ତିନି କି କାହା ସହିତ କଥା ହୁଅନ୍ତିନି।
ଏବେ ନୂଆ ବାହ ହେଇଚନ୍ତି?
ହଁ। ଏ ସାତମାସ ହେଲାଣି।
ଅ ଓ।
ଲେଣି ସିଏ କାହା ସହିତ କଥା ହୁଅନ୍ତିନି କାହା ସହିତ ମିଶନ୍ତିନି।
ହ ଆଉ ବିଦେଶରୁ ଆଇଚତି।
ହଁ ସେ ସେଇଆନୁ ଗାଁ ରହିଚନ୍ତି ବୋଲିକି ଛୁଆ ଯଦି ଖେଳିବେ ତାଙ୍କୁ ଛୁଆ ପସନ୍ଦ ଆସିବେନି କହିବେ ଛୁଆ ଏତେ ଓସରେ ରାଉ ରାଉ କାଉଁ କାଉଁ ହୋଉଚନ୍ତି ଏଟା କି ଗାଁ ଏତେ ତାଙ୍କ ଘର ଏ ଆମ ଘର ଠୁ ଏ ସେ ଲଭ ମ୍ୟାରେଜ କରିଚନ୍ତି ସନା ଅପା। ଏ ପାଖରେ ଆମ ଘରଠୁ ଆମ ଘରଠୁ ଦି କିଲୋମିଟର ତାଙ୍କ ଘର।
ଆଉ ସେଇ ଏରିଆରୁୁ ଆସିନା ଆସିକି ଏତେ ଇଏ କଣ?
ଏ ସିଏ ଅଛି କଣ କହିବି ଆଉ ସେ ପାଣ ସାଇରୁ ଆସିଛନ୍ତି ଆଉ ସେ କୁଆଡୁ
ଅ
ଆଉ ତେଲି ସାଇରେ ତାଙ୍କୁ ଥୋଡି ନା ଭଲ ଲାଗିବ?
ତାପରେ ଯୋଉ କନ୍ ତ ଘରେ କଁ ଛୋଟ ଛୁଆ ଇଏ ଯେ ସମସ୍ତଙ୍କ ଅଇତ ମିଶିବୁ ବି ରହିଲେ ଭଲା।
ସିଏ ଆମ ଘରୁକୁ ଯଦି ଛୁଆ ଆସିବେ ଉଁ ମୁହଁଟାକୁ ଯେମତି କରିଥିବେ ଯେମତି ତାଙ୍କୁଠୁ ତାଙ୍କୁ କହିବାକୁ ଗଲେ ତାଙ୍କ ଛୁଆ ହିଁ ଟୋଟାଲି ପସନ୍ଦ ନୁହଁ। କେମିତି ସେ ଛୋଟରୁ ବଡ ହେଇଚନ୍ତି ଭଗବାନଙ୍କୁ ଜଣା।
ହଁ।
ମୁଁ କହିଲି ସେ ବୋଧେ ତାଙ୍କ ମା ଜନ୍ମ କରୁ କରୁ ସେ ଏମତି ହେଇଛନ୍ତି ସାଙ୍ଗେ ସାଙ୍ଗେ ବୋଧେ ବଡ ହେଇଗଲେ ନା କ।
ଜଣେ ଜଣେ ଥାଆନ୍ତି ସେଇ ଭଳିଆ ଓ।
ଛୋଟ ଛଆଙ୍କୁ ଯିଏ ଘୃଣା କଲା ସେ ଆଉ ମଣିଷ ନୁହଁ। ମଣିଷରେ ଗଣା ହବନି ସେ।
ତମ ସହ କଥାଆତା ଅରନି?
ନାଁ ସେ କରୁନାହାନ୍ତି ବାହାର ଲୋ କ ହେଲେ ବାହାର ଲୋକଙ୍କ ସହିତ ସେ ପୁରା ଖୁସି ବାହାର ଲୋକଙ୍କ ସହିତ ହଁ। ଘର ଲୋକଙ୍କ ସହିତ କଥା ହୁଅନ୍ତି।
ମାନିଆଉ ପଡ଼ିଅ।
ହଁ ମ ସେ ବାହାର ଲୋକ ତାଙ୍କୁ ଖାଇବା ପିଇବାକୁ ଦେବେ ଦୋଉଛନ୍ତି ନାଁ ସେ ସେଇଥିପାଇଁ ତାଙ୍କୁ ସେ ତ ଅଧିକ ମିଶୁତନ୍ତି ଆମ ସହିତ ମିଶି କଁ କରିଏ? ବିପଦରେ ବାହାରେ ଲୋକ ଠିଆ ହେବେ ଆମେ କାଇଁ ଠିଆ ହବୁ।
ହଁ।
ଆମେ ଠିଆ ହେଲେ ବି କହିବେନି ସେ କେବେ କିି ଠିଆ ହେଇଛନ୍ତି ବୋଲିକି।
ତମ ସାନ ଆବା ଭଲ ନୁହଁ ସାନ ଦାଦା?
ସିଏ ଯାହା ଟିକେ ଥିଲେ ସିଏ ମ୍ୟାରେଜ ପରେ ସେ ପୁରା ମାନେ ଗୋ ଟେ ପରସେଣ୍ଟ ବି ତାଙ୍କ ଦେହରେ ନାହିଁ କି ସିଏ ଆଉ ଚେଞ୍ଚ ହେଇନାହାନ୍ତି ବୋଲି ଗୋଟେ ପରସେଣ୍ଟ ବି ତାଙ୍କ ଦେହରେ ନାହିଁ। ସିଏ ଗୋଟେ ସ୍ତ୍ରୀ ଲୋକ ବୂଡ ବାପା ନୁହନ୍ତି ମ ବାପା ସବା ବଡ଼।
ତାପରେ?
ତାପରେ ମଝିଆଁ ଆପା, ମଝିଆଁ ଆପା ଆମର ଆଉ ଗୋଟେ ଘର ଅଛି ସେଠି ରହୁଛନ୍ତି। ସେଠି ମଝିଆ ଜେଜ, ମଝିଆ ବାପା ସବୁ ରୁହନ୍ତି। ଅଲଗା ନୁହଁ ଗାଁରେ। ଜାଗା ହେଲାନି ନା, ଗାଁରେ ବହୁତ ଛୋଟ ଘର, ଛୋଟ ଛୋଟ ଜାଗା। ହଁ ସେଥିଲାଗି ଚା-ଚାଳ ଘର ଥିଲା ଗାଁରେ। ତ ସେମାନେ ପଳେଇଲେ, ସେଠି କୋଠାଘରେ ରହୁଛନ୍ତି ଆଉ।
ଆଉ
ଏବେ ଏଠି କୋଠା ହେଇ ସାରିଲାଣି। ଉଁ ହୁଁ, ମୁଁ ହେଲା ପରେ ପରେ ସେମାନେ ପଳେଇଲେ ସେଠିକି।
ଓହୋ।
ସେମାନେ ଫାଷ୍ଟେ, ମୁଁ ହବା ପୂର୍ବରୁ ସେମାନେ ଆସିକି ଏଇଠି ରହୁଥିଲେ। ଏଇ ଯୋଉ ସା-ଜେଜେମାଙ୍କ ଘରେ ମୁଁ ଯୋଉଠି ଅଛି ଆଉ ଘରେ ଏବେ ଆ ସେ ତାଙ୍କରି ଘରେ ରହିଲେ ପାଞ୍ଚ ଛଅ ବର୍ଷ। ତା ପରେ ମୁଁ ହେଲି ଯେମିତି ତା ପରେ ସେ ଜାଗା କିଣିକି ରାସ୍ତା ସାଇଡରେ ଘର ଫର କରି ସାରିଲେଣି ଦି ତିନି ତାଲା କରିସାରିଲେଣି।
ହୁଁ।
ସେମାନେ ଭଲ। ସେମାନଙ୍କର ସେଠି ବି ଅଛନ୍ତି ସାନ ମା। ମଝିଆ ମା ସବୁ ଅଛନ୍ତି। ଜେଜେମା ସେଠି, ଚାରି ପାଞ୍ଚ ଜଣ ସ୍ତ୍ରୀ ଲୋକ। ସେମାନଙ୍କର କୌଣସି ପ୍ରୋବ୍ଲେମ ନାହିଁ। ଆମେ ଯେତେବେଳେ ଯିବୁ ଛୁଆଗୁରା ଏମିତି। ଏ ସୋ କେହି ଆମକୁ ଖରାପ ପାଆନ୍ତିନି। ଇଏ ଆମ ସହିତ ମିଶନ୍ତିନି।
ଏବେ ଏବେ ଆସିଛନ୍ତି ନା ସିଏ।
ଏବେ ଆସିଲେ ବି ସେ ଯୋଉ ଘରେ ଯୋଉ ହଙ୍ଗାମା କରୁଛନ୍ତି।
ହଁ।
କିଏ କହିବେନି ସେ ନୂଆବୋହୁ ବୋଲି କି?
ହୁଁ ହୁଁ।
ଗାଁ ଲୋକ କହୁଛନ୍ତି ଆଉ ତମର ହଉଛି ତମ ଘରକୁ, ତମ ଘରେ କିଏ ବାହା ହେଇଚନ୍ତି ବୋଲିକି କିଏ ଆଜି ପର୍ଯ୍ୟନ୍ତ କିଏ ଜାଣି ପାରୁନାହାନ୍ତି, ତମ ଘରୁକୁ ନୂଆ ବୋହୂଟେ ଆସିଛି ବୋଲିକି?
ହଁ।
କହିଲେ ନ ଜାଣ ଭଲ, ସେ ଚାହୁଁନି ଜାଣିବାକୁ। ସେଏ ତ ଏକା ରହିବାକୁ ଚାହୁଁଛି, ଜାଣିକି କଣ କରିବ?
ହଁ, ସବୁ ପାଠ ପାଠ ଅଧିକ ପଢ଼ିଚନ୍ତି।
ଉଁ।
ପାଠ ଅଧି
ପାଠ ଏମ ଏ ପାସ୍ କରୁଛନ୍ତି। ଏମ ଏ ପାସ କରୁଚନ୍ତି। ସେ ପାଠର କୌଣସି ମୂଲ୍ୟ ନାହିଁ, ଯୋଉଠିି ସମ୍ମାନ ଦେଇ ଶିଖି ନାହାନ୍ତି, ସେଠି ପାଠ ପଢିକି କୌଣସି ଲା ନେ ଯୋଉଠି ବଡ ମାନଙ୍କୁ ତୁ ତା ବେ ବା କରିକି କଥାବାର୍ତ୍ତା କରିବେ। ଆଉ ସେଠି ଅଧିକ ଟା ପାଠ ପଢିକି କୌଣସି ଲାଭ ନାହିଁ। ଭଲ ଖୁସିରେ ରୁହନ୍ତୁ। ରୁହନ୍ତୁ, ଖୁସିରେ କିଛି ନାହିଁ।
ହଁ।
ସେ ତ ଏକାଟିଆ ରହିକି ଖୁସିରେ ରହିପାରିବେ ରୁହନ୍ତୁ।
ହଁ
ମୋ ସହିତ ବି କିଏ ଯଦି ସେ ମୋ ସହିତ କଥା ହଉନି ମୁଁ ବି କଥା ହଉନି ମୁଁ ବହୁତ ତର ଉପର ପଢଡିି
କିଏ ଆଉ କାହା ଇଏ ହେଇକି ଅଛି ନିଜ
ହଁ ତଥାପି ସେ ସେତକ ବି ମୁଁ କି ସେ ତାଙ୍କ ମାଇଣ୍ଡ୍ ଭଳିଆ ମୁ ମାଇଣ୍ଡ୍ ର ରଖିନି ନା ମୁଁ ସେତେବେଳେ ଯାଇଁକି ମୁଁ ସମସ୍ତଙ୍କ ସହିତ ମୁଁ ଯେତିକି ଖୁସି ଥିଲି କି ହେଉଛି ଆମ ଘରେ ବାହାଘର ହେବ ଇଏ ହେବ କେତେ ମଜାମସ୍ତି ହେବ।
ଜଣେ ଆସିଲା ପରେ ଗୋଟେ ଘରେ ମେମ୍ବର୍ ବଢିଲା ଆହୁରି ଖୁସି ନା ଆଉ
ବହୁତ ଖୁସି ଲାଗେ କିନ୍ତୁ ଏଠି ସେ ଖୁସି ଟା ବାହାଘର ତା ଆଠ ଦିନ ଯାଇଛି ସେ ଖୁସି ଟା କୁଆଡେ ପଳେଇଲା କିଏ ଜାଣିପାରିଲେନି।
ହଁ
ବାହାଘର ଆଠ ଦିନ ପରଠୁ ଡିଷ୍ଟର୍ବାନ୍ସ୍ ସବୁ ପ୍ରୋବ୍ଲେମ୍ ଚାଲିଲା ଅସୁବିଧା ହେଲା।
ଆଉ କଣ କରିବ
ସିଏ ବି ତାପରେ ଏଠି ରୁହନ୍ତିନି ବେଶୀ ସିଏ ତାଙ୍କ ଘରକୁ ପନ୍ଦର ଦିନ ଯିବେ। ତାଙ୍କ ଘରେ ପନ୍ଦର ଦିନ ରହିବେ ଏଠି ପନ୍ଦର ଦିନ ରହିବେ।
କହିଲେ ଖରାପ ଆଉ।
ହଁ ହୁଁ ତାଙ୍କୁ ଖୁସି ଲାଗେ ତାଙ୍କର ରୁଅନ୍ତୁ ଖୁସିରେ କିଛି ନାହିଁ। ଆଉ କଣ କରୁଛ